ହାତ୍
ହାଲୋ।
ହାଲୋ ସାର୍ ନମସ୍କାର, କେମିତି ଅଛନ୍ତି?
ହଁ ଭଲ ଅଛି, ଆଉ ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି।
ଆଜ୍ଞା, ହଁ ଆପଣ ଖାଇଲେଣି?
ନାଇଁ ଏବେ ତ ଜଷ୍ଟ ଖାଉଚି ଆଉ।
ଓହୋ।
ହୁଁ।
ହଁ, ଆଉ ଆପଣଙ୍କ ପୁ ପଟେ ପାଗ କେମିତି କରିଚି?
ଆମ ପଟେ ଏମିତି, ସେ ଟିକେ ଖରା, ଟିକେ ବର୍ଷା ଏଇଭଳିଆ ଆଉ। ଆପଣ ଖାଇସାରିଲେନି?
ଓହୋ, ଭଲ।
ଆପଣ ଖାଇସାରିଲେଣି।
ହଁ ହଁ, ଅଜା କୁ ସେ ଜାଣିଛନ୍ତି, ମାନେ ବୁଲେଇଛନ୍ତି କିଛି ଭଲ ଜାଗା।
ହୁଁ, ଓଡ଼ିଶାର ଦାରିଙ୍ଗବାଡ଼ି ଆଉ ଭିତରକନିକା
ଭିତରକନିକା
ଭିତରକନିକା, ହୁଁ, ପାରାଦୀପ୍। ଆଉ ରହିଲା ଆମର ଏଇ ଯୋଉ ହୁଁ, ରାୟଗଡ଼ାର ଯୋଉ ରହୁଛି ଆମର କଣ ସେଇଟା? ମାଝି ଗୌରୀ ମନ୍ଦିର, ତାପରେ ଆମର ଚାଟିକଣା ଶିବ ମନ୍ଦିର।
ଓ ହୋ, ତାହେଲେ ଆପଣ ଦକ୍ଷିଣ ଓଡିଶାରେ ବେଶୀକ୍ କିଛି ବୁଲୁଚନ୍ତି।
ହଁ ଦକ୍ଷିଣ ଓଡିଶା, ପୂର୍ବ ଓଡିଶା, ପଶ୍ଚିମ ଓଡିଶା ସବୁଆଡେ ଟିକେ ଟିକେ ବୁଲି ତି ଆଉ, ହୁଁ, ଆପଣ
ହଁ, ମୁଁ ମୁଁ ପୂର୍ବ ଓଡିଶାରୁ ଉତ୍ତର ଓଡିଶାରୁ ହିଁ ଆସେ। ମୁଁ ବେଶୀ ନାହିଁ ଆମର ଦକ୍ଷିଣ ଓଡିଶା କେବଳ ବଲାଙ୍ଗୀର ଯାହା ଦେଖିଛି ଆଉ କିଛି ଜାଗା ଦେଖି ଦେଖିନି ଖାଲି ଉପର ଜାଗା ସବୁ ଦେଖିଛି।
ଆଚ୍ଛା ଆଚ୍ଛା।
ଓହୋ
ଏମିତି ନା ହୁଁ ହୁଁ ପୁରୀ ଯାଇଛି। ବହୁତ ଭଲ ଯାଇଛି ପୁରି ଜଗନ୍ନାଥ ମନ୍ଦିର ବହୁତ ଥର ଯାଇଛି ଆପଣ ଯାଇଛନ୍ତି।
ହଁ ହଁ ମୁଁ ଚାରି ପାଞ୍ଚ ଥର ଯାଇଛି ପୁରୀ।
ହୁଁ ହୁଁ
ଏବେ ତ ପୁରୀ ବଦଳି ଗଲାଣି ପୁରା।
ହୁଁ ନିହାତି ଭାବରେ ଠିକ୍ କଥାଟି କହିଲେ।
ହଁ ଏବେ ମାନେ ଅଯୋଧ୍ୟା ଭଳିଆ ଆମ ଗୋଟେ ମନ୍ଦିର ବି କରିଦେଇଛନ୍ତି। ମୁଁ ଏବେ ଏବେ ହିଁ ଇନଷ୍ଟାରେ ଦେଖିଥିଲି।
ଏଇଠିବା ଆମର ନୟାଗଡ଼ର ନୟାଗଡ଼ରେ ଅଛି ସେଇଟା। କଣ ସେଇଟା ଫତେଗଡ଼ ରାମ ମନ୍ଦିର
ଓହୋ ସେଇଟା ମୁଁ ଭାବେ ପୁରୀରେ ଅଛି।
ନା ନା ପୁରୀରେ ନାହିଁ ସେ ଅଛି ନୟାଗଡ଼ରେ ପୁରା ଟପରେ ଅଛି ସେଇଠିକୁ ଗାଡ଼ି ବି ଯାଉଛି ମୁଁ ଯାଇଥିଲି ସେ ଯେଉଁ ଆମର କଣ୍ଟେଲୋ ନୀଳମାଧବ ନାହିଁ।
ଓହୋ
ସେଇଟା ଯୋଉପଟ ରାସ୍ତାରେ ପଡ଼ୁଛି ସେଇ ଫତେଗଡ଼ ରାମ ମନ୍ଦିର ବି ସେଇପଟ ରାସ୍ତାରେ ପଡ଼ୁଛି।
ହୁଁ ଭଲ ଯାହା ଓଡିଶାରେ କରୁଛନ୍ତି।
ହୁଁ ବଢିଆ ହେଇଛି ମନ୍ଦିର ଟା ମୁଁ ଯାଇଥିଲି ଥରେ। ଯେ ପ୍ରଥମେ ପ୍ରଥମେ ହେଇଥିଲା।
ହଁ ହଁ
ପୁରା ମାନେ ଅଯ ଧର ରାମ ମନ୍ଦିରର ପୁରା ମାନେ ଗୋଟେ ବ୍ଲୁ ପ୍ରିଣ୍ଟ୍ କପି ଭଳିଆ ଲାଗୁଛି ଆଉ
ହଁ ପୁରା ଅବିକଳ କୁହାଯାଇ ପାରିବ। ନକଲ ଯେମିତି ଦିଘା କରିଦେଇଛି। ଦିଘା ଯେମତି ସେ ପୁରୀର ଯେମିତି ନକଲ କରିଛି। କହିବାକୁ ଗଲେ ନକଲ ନୁହଁ ସେମିତି ଠାକୁରଙ୍କୁ ନକଲ କୁହାଯାଇ ପାରିବନି କିନ୍ତୁ ହଁ ଗୋଟେ ପ୍ରକାର କୁହାଯାଇ ପାରିବ କି ପାଖାପାଖି ସମାନ ଆକୃତି ସମାନ ଆକୃତିର ମନ୍ଦିର ଗୁଡା
ହଁ ତାପରେ ମୁଁ ଏପଟେ ବି ଯାଇଛି ଆମର କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ବି ଯାଇଛି। ତାପରେ ଆମର ଯେଉଁ ରହୀଲା। ବହୁତ ହଠାତକୁ ତ ମନେ ପଡୁନି କୋଉ କୋଉ ଜାଗା ଯାଇଛି। କିନ୍ତୁ ବୁଲିଛି ବହୁତ ଜାଗା କହିଦେଲେ ଟିକେ ଟିକେ କହିଦେଲେ ମୋର ମନେ ପଡ଼ିଯାଏ।
ହଁ ହଁ ତାହେଲେ ଓଡିଶା ଭିତରେ ଆଉ ଓଡିଶା ବାହାରେ?
ଓଡ଼ିଶା ବାହାରେ ତ ବେଶୀ କିଛି ଯାଇନି କେବଳ ଏଇ ଯୋଉ ବିଶାଖପାଟନା ସୀମାଞ୍ଚଳମ୍ ଆନ୍ଧ୍ର ସେଠାରେ ଯେଉଁ ଅଛି ହଁ ସେଇ ଗୋଟାଏ ହିଁ ମନ୍ଦିର ଓଡ଼ିଶା ବାହାରେ ମୁଁ ଯାଇଛି।
ଓ ଭଲ ସେ ଜାଗା ଟା।
ହୁଁ, ଆପଣ ଯାଇଛନ୍ତି କେବେ?
ନା ମୁଁ ବିଶାଖପଟନମ୍ ଯାଇଛି କିନ୍ତୁ ସୀମାଞ୍ଚଳ ମୁଁ ଯାଇନି, ମାନେ ବିଶାଖ୍ ପଟନମ୍ ଏଇ ବର୍ଷ ମାସେ ତିନି ମାସ ଚାରି ମାସ ଆଗରୁ ଯାଇଛି। ବୁଲିକି ଆସିଛି ସବୁ। କିନ୍ତୁ ସୀମାଞ୍ଚଳମ୍ ଯାଇନି।
ହଁ, ହଁ ତ ସୀମାଞ୍ଚଳମ୍ ରେ
ହଁ ହଁ।
ଆଚ୍ଛା, ଆଚ୍ଛା, ସୀମାଞ୍ଚଳମରେ ଭୋଗ ମିଳେ, ଲଡୁ ଭୋଗ ମିଳେ, ସେଇଟା ବହୁତ ଟେଷ୍ଟି ଲାଗେ। ଯଦି ନେକ୍ସଟ୍ କେବେ ଯିବେ? ନିହାତି ଭାବରେ ସୀମାଞ୍ଚଳ ଯିବେ।
ହଁ ସୀମାଞ୍ଚଳମ୍ ବହୁତ ଉପରେ ଅଛି, ବୋଲି ପାହାଡରୁ ମୁଁ ଶୁଣିଛି। ମାନେ ତାକୁ ନିହାତି ଦି ଦିନ ଲାଗିବ, ମାନେ ତାକୁ ଦର୍ଶନ କରିକି ପୁଣି ଯିବେ ଆସିବେ।
ନାଇଁ ନାଇଁ ଏବେ କଣ ହେଲାଣି ନା, ଯୋଉ ପାହାଚ ଚଢ଼ିକି ଯାଉଥିଲେ। ଏବେ ରାସ୍ତା ହେଇଗଲାଣି ପୁରା, ସୀମାଞ୍ଚଳମ୍ ମନ୍ଦିର ଯାଏ। ତ ଆରାମରେ ଆପଣ ବସ୍ ରେ ଯାଇପାରିବେ।
ଆଜ୍ଞା।
ହୁଁ।
ଭୂହ୍।
ବସ୍ ରେ ଯିବ୍ ଯିବେ, ଓହ୍ଲେଇବେ, ଗୋଟେ ଦି ତିନି ଘଣ୍ଟା ଭିତରେ ଦର୍ଶନ କରିକି ଆସିବି ପାରିବେ। କିଛି ଅସୁବିଧା ନାହିଁ, ହୁଁ।
ଯେହେତୁ ଦୂର ଯେହେତୁ, ନିହାତି ରହିବାକୁ ପଡ଼ିବ।
ହଁ, ଗୋଟେ ଦିନ ରହିଲେ ହିଁ ଆପଣ ଦର୍ଶନ କରିପାରିବେ। ପୁଣି ଦେଖନ୍ତୁ-ଉ ଯଦି ଆପଣ କେବେ ଯିବେ? ମୁଁ କହିଦଉଛି। ଆପଣ ଯଦି ପାହାନ୍ତିଆରୁ ବାହାରିକି ପଳେଇବେ ବିଶାଖାପାଟନାରୁ ଏଇ ପାଞ୍ଚଟା ଚାରିଟା ପାଞ୍ଚଟା ବେଳକୁ ବସ୍ ଯାଏ ଡାଇରେକ୍ଟ ସୀମାଞ୍ଚଳମ୍ ସେଇଥିରେ ଯଦି ପଳେଇବେ ବଢ଼ିଆ ଦର୍ଶନ କରିକି ଆସିବେ, ଯେତିକି ଦିନ ହବ ନା ସେତିକି ଗହଳି ହେଇ ହେ ହେଇ ହେଇ ହେଇ ଯିବ, ହୁଁ।
ସେ ଜାଗା ବି ଟିକେ ତାର ସେଠି ଜାଗାର ତାପମାତ୍ରା ଟିକେ ବେଶୀ, ମାନେ ବହୁତ ଚିପ୍ ଚିପା ଲାଗେ ଦେହ ବି ସେଠି ମୁଁ ଯାଇକି ଦେ ଯାହା ଅନୁଭବ କରୁଛି।
ନିହାତି ହୁଁ।
ସେଠି ରହିବିି ହବକି ମନ୍ଦିର ପରିସରରେ? ମୁଁ ସାଙ୍ଗ କହିଥିଲା କି ସେଠି ଶ -ମାନେ ସକା ର -ରହିଯାଆନ୍ତି ରାତିରେ ଶୋଇଯାଆନ୍ତି ସବୁ ଦୂରରୁ ଆସଥିବା ଲୋକ।
ହଁ, ହଁ ସେଇଠି ରହିବି ହବ। କିନ୍ତୁ ଯଦି ଆପଣ ବିଶାଖାପାଟଣାରେ ଓହ୍ଲେଇ ପଡ଼ିବେ ପାହାନ୍ତିଆରୁ ଯାଇକି। ଦର୍ଶନ କରିକି ଆପଣ ମାନେ ଗୋଟେ ଦି ତିନି ଘଣ୍ଟାରେ ଦର୍ଶନ ସରିଯିବ। ଆଉ ତାହେଲେ ରହିବେ କାହିଁକି?
ହଁ ସେଇଟା ବି କଥା।
ହୁଁ। କିନ୍ତୁ ଭିଡ଼ କିନ୍ତୁ ଏତେ ପୁରୀ ମନ୍ଦିର ଆମର ଯେମତି ଭିଡ଼ ହଉନି! ସେତେ ବି ଭିଡ଼ ନୁହଁ।
କିନ୍ତୁ ତାଙ୍କର ମାନ୍ୟତା ଅଛି ଟିକେ ବେଶୀ ମାନନ୍ତି। ମାନେ ସେଇଟା ପୁଣି ଆରମ୍ଭ ଯେହେତୁ ଆମର ଦକ୍ଷିଣ ଭାରତର।
ସେଇଆ ପୁଣି ଦେଖନ୍ତୁ ଆମର ପୁରୀ ଜଗନ୍ନାଥ ମନ୍ଦିରଟା ଗୋଟେ ଚାରିଧାମ ଭିତରେ ଗୋଟେ ଯାଏ ନା। ଆଉ ଉଁ ଆଉ ଏଇଟା ହେଉଛି ଗୋଟେ କେବଳ ପ୍ରସିଦ୍ଧ ମନ୍ଦିର।
ହ ଆଉ କଣ ବିଶାଖାପଟନମ ର ଆଉ କଣ ଜାଗା ଯାଇଛନ୍ତି ଆର କେ ବିଚ
ହଁ ହୁଁ ଆର କେ ବିଚ ଯାଇଛି ଆଉ ଆଉ ଗୋଟେ ବିଚ ଥିଲା ହୁଁ କୈଳାଶଗିରି।
ହଁ ହଁ ତା ନାମ ଟା ଠିକ ସେ ମନେ ପଡ଼ୁନି।
ହଁ କୈଳାଶ ଗିରି ତା ସହିତ ଆଉ ଆମର ଜଉ ବିଶାଖ ପାଟଣାରେ ମ୍ୟୁଜିୟମ୍ ଗୁଡ଼ାକ ବି ଅଛି ଚାରି ପାଞ୍ଚଟା ମ୍ୟୁଜିୟମ୍ ଅଛି। ଏ ଯେଉଁ ଗୋଟେ ଏରୋପ୍ଲେନ୍ ଯେଉଁ ଯେମିତି ତିଆରି ହେଇଛି ସେଇ ମେଲ୍ ମ୍ୟୁଜିୟମ୍ ଗୋଟେ ଟ ଅଛି ତାପରେ ଗୋଟେ ଏଇ ଯଉ ଆମର ପାଣି ଭିତରେ କଣ କଣ ଅଛି ସେଇଟାର ଗୋଟେ ମ୍ୟୁଜିୟମ୍ ଅଛି। ଏମିତି ଦି ତିନଟା ମ୍ୟୁଜଜିୟମ୍ ବୁଲିଛୁ।
ହଁ ହଁ।
ହଁ ତା ସହିତ ସିମାଞ୍ଚଳ ଯାଇଛୁ। ତାପରେ ଆସିକି ଏଇଠି ଆମର ଉଁ ତାପରେ ଆମେ ବିଶାଖାପାଟଣାରେ ଯୋଉ ଅର୍କୁ ନାଇଁ ଅର୍କୁ ଭେଲି ହୁଁ ଆରକୁ ଭେଲିରେ ଗଲାବେେଳକୁ ଟ୍ରେନରେ ଗଲାବେଳକୁ ବରା କେଫ୍ ଯେଉଁ ପଡ଼ୁଛି
ବାରା କେବ ଯଉଟା ବି ବଇ ଯାଉଛି।
ହଁ ସେଇଠିକୁ ଯାଇଛୁ ତାପରେ ଅର୍କୁ ଭେଲିରେ ଅର୍କୁ ଭେଲି ତାପରେ ପାଇନ୍ ଟ୍ରି ଗାର୍ଡେନ ତାପରେ ଆମର ରହିଲା ୱାଟର ଫଲ ତାପରେ ଆମର ଯଉ ଟ୍ରାଇବଲ ମ୍ୟୁଜ୍
ଆପଣ କେମିତି ଗଲେ ଟିକେ କହିପାରିବେ ମୁଁ ଯାଏ ଯାଏ ଯିବି କହୁଥିଲି ଯାଇପାରିଲିନି।
ଦେଖନ୍ତୁ ଆମେ ଆକ୍ଚୁଆଲି ବିଶାଖାପାଟଣାରୁ ଯେଉଁଦିନ ସୀମାଞ୍ଚଳ ଦର୍ଶନ କଲୁ ତା ପରଦିନ ପାଞ୍ଚଟା ବେଳକୁ ବାହାରି ପଡ଼ିଲୁ ବିଶାଖା ପାଟଣା ରେଲୱେ ଷ୍ଟେସନକୁ ତ ଆମର ବସ୍ ଏ ସରି ଟ୍ରେନ୍ ଥିଲା ଛଅଟାରେ।
ଆଉ ତା ପାଇଁ ପୁଣି ଗୋଟେ ଅଲଗା ଟ୍ରେନ
ହଁ ଆର୍ କେଉ ଭଲ ପାଇଁ ତ ଛଅଟାରେ ଥିଲା। ସେଇଠୁ ଛୋଟ ନାଇଁ ବସ୍ ରେ ବି ଯାଇହେବ କିନ୍ତୁ ଟ୍ରେନରେ କଲେ ଭିଉଟା ବହୁତ ବଢ଼ିଆ ଏଞ୍ଜୟ କରିପାରିବେ ଆପଣ।
ସେଇଟା ତ ଏଇ ସବୁଆଡେ ଛାଇଯଇଛି ୟୁଟ୍ୟୁବ ରେ
ହଁ। ମାନେ ବହୁତ ବଢ଼ିଆ ଭିଉ ଟ୍ରେନରେ ଗଲେ ତାପରେ ବହୁତ ଭଲ ଲାଗେ। ତ ସେତେବେଳେ କଣ ହେଇଥିଲା ନା ପାଖାପାଖି ସତଚାଳିଶଟା ନା ଅଠଚାଳିଶଟା ଟ୍ରେନଟା ଗଲାବେଳେ ଟର୍ନାଲ ପଡିଥିଲା ତାପରେ ଯୋଉ ଭିୟୁଟା ଆସେ ବହୁତ ବଢ଼ିଆ ଲାଗେ ବହୁତ ସୁନ୍ଦର ଲାଗେ ମାନେ ଏମିତି ଟ୍ରେନ ଯାଉଥାଏ ତା ସାଇଟରେ ଏମିତି ଝରଣା ପାଣି ପଡ଼ୁଥାଏ। ମାନେ ବହୁତ ବଢ଼ିଆ ଭିଉ ମାନେ ସୁନ୍ଦର ଲାଗୁଥିଲା ମାନେ ପୁରା ପ୍ରକୃତିକୁ ଉପଭୋଗ କରି କରି ଯିବେ ଅର୍କୁ ଭେଲି ଆଉ ଦୁଇ ତିନି ଘଣ୍ଟାରେ ପହଞ୍ଚିଯିବ ତିନି ଘଣ୍ଟା ପ୍ରାୟ ଲାଗେ ପହଞ୍ଚିଯିବେ। ତାପରେ ସେଇଠୁ ହଁ ଆପଣ ଟେମ୍ପୁ ହଉ କିମ୍ବା ଏମିତି ଯେଉ ବୋଲେର ଫୋଲେର ଏଇଭଳିଆ କିଛି ଗୋଟେ ଗାଡ଼ି କରିକି ଆପଣ ପଳେଇ ଯାଇପାରିବେ ଆମର ଅର୍କୁ ଭ୍ୟାଲିକୁ ଯାଇପାରିବେ। ତାପରେ ଆମର ସେଇଠି ଅଛି ଉଁ ମ୍ ଉଁ ଚକଲେଟ ଫ୍ୟାକ୍ଟରି ଅଛି। ସେଠି କେମିତି ଚକଲେଟ୍ ତିଆରି ହୁଏ? ପୁରା ଅରିଜିନାଲ୍ ଚକଲେଟ୍ ମଧ୍ୟ ସେଇଠି ମିଶ-ମିଳେ। ଆଉ ତାପରେ କଫି ଫ୍ୟାକ୍ଟ୍ରି ଅଛି। ଅରିଜିନାଲ୍ କଫି ସବୁ ବି ସେଇଠି ମିଳେ।
ଓହୋ। ମାନେ ଆ-ଫ ଗୋଟେ ଦିନ ଦେଖିକି ଫେରି ହବ ତ?
ଅ ଆକ୍ଚୁଆଲି ପ୍ର-ପ ହଁ ଦେଖିକି ନା ଗୋଟେ ଦିନରେ ଆକ୍ଚୁଆଲି ସବୁ ଯାକ ଜିନି ଯାକ କଭର କରିବା କଷ୍ଟସାଧ୍ୟ। କାହିଁକି ନା ଦେଖନ୍ତୁ ଅ ଯଦି ସବୁ ଦ-ମାନେ ବୁଲିବେ ଅର୍କୁ ଭେଲିର ତାହେଲେ ପୁରା ଗୋଟେ ଦିନ ଲାଗିଯିବ। ତ ଫେରିବା ଟା ଯଦି ଗାଡ଼ି ମିଳିପାରେ ନ ମିଳିପାରେ, କିନ୍ତୁ ଯଦି ଆପଣ କରାପୁଟ ପଟକୁ ଫେରିବାକୁ ଚାହିଁବେ ତାହେଲେ ତା ଗ-ଆଉ ଗୋଟେ ଦିନ ଲାଗିଯିବ। କାହିଁକିନା ଟ୍ରେନର ସୁବିଧା ସବୁବେଳେ। ଅଁ ଯଦି ରାତି ବାରଟାରେ ବି ଟ୍ରେନ୍ ଯାଉଛି, ବାରଟା ଘଣ୍ଟେ ବେଳକୁ। ପୁରା ଦିନ ସାରା ବୁଲିବେ, ଆଉ ରାତିରେ ଯଦି କୋରାପୁଟ ପଟେ ପଳେଇବେ, ତାହେଲେ ହବ। ନହେଲେ ତା ଆର ଦିନ କୋରାପୁଟ ପଟେ ଯିବେ ଦିନ ବାରଟା ବେଳକୁ ଆଉ।
ବିଶାଖପଟନମ୍ ଠୁ ଟ୍ରେନ ପୁଣି ରିଟର୍ଣ ମାନେ ଇଏ ଥିବ ନା ଆସଥିବ ପୁଣି।
ନାଇଁ ରିଟର୍ନ ମାନେ ହୋଉଛି ଆଁ ରିଟର୍ନ କରିବାକୁ ହେଲେ ଆପଣଙ୍କୁ ପୁରା ଗୋଟେ ଦିନ ରହିବାକୁ ପଡିବ। ଆଉ ନାଇଁ ଯଦି ଆପ୍ ଆପଣ ବିଶାଖାପାଟଣା ନ ଆସିକି ଆଗ ଆପଣ ପ୍ରଥମେ ବିଶାଖାପାଟଣା ବୁଲିଦେବେ। ବିଶାଖପାଟନା ବୁଲି ସାରିକି ଯିବେ ବହୁତ ଭଲ ଲାଗିବ ଆଉ। ସେ ଯାହା ହଉ ଆପଣଙ୍କ ସହିତ କଥା ଥା ହେଇକି ବହୁତ ଭଲ ଲାଗିଲା।
ଥା-ଧନ୍ୟବାଦ ଆପଣଙ୍କୁ।
ରହୁଛି ଆଉ।